ହ୍ୟାଲୋ! ହ୍ୟାଲୋ।
ମତେ ସ
ହଁ ହଁ ହଁ ଶୁଭିଲା ସୁଭସନ୍ତ ମ୍ୟାଡ଼ାମ।
ହଁ ଶୁଣି ଯାଉଛି ମୋତ
ହଁ ହଁ ଶୁଭୁଛି ଶୁଭୁଛି ଶୁଭ ସଂନ୍ଧ୍ୟା।
ଆ ସେ ଭାଉ କଣ କରୁଛନ୍ତି?
ଏଇ ରୋଷେଇ ସାରିକି ଆସିକି ଜଷ୍ଟ ବସିଲି ଆଉ।
ହଁ ଯଉଠି ଟିକେ ନେଟୱାର୍କ ଅଛି ସେଇ ଜାଗାକୁ ପଳେଇ ଆସଛି। ନ୍ତଲେ ଭଲ ହବ ଆଚ୍ଛା ଆଚ୍ଛା।
ମୋର ତ ଲାଗିଛି ୱାଇଫାଇ ଲାଗିଛି ତ
ଆଚ୍ଛା।
ତେଣୁ ନେଟୱର୍କ ଇସ୍ ତୁ ଆମ ଘର ନାହିଁ।
ଆଚ୍ଛା ଆଛା ଏଇଟା କୋଉଠ କି?
କୋଉଟା ଗଲେ
ମାନେ ଆପଣଙ୍କର ମାନେ କୋଉଠି ଷ୍ଟଟ?
ଡି କଟକ
ଆଚ୍ଛା। କଟାକରେ ରୁହନ୍ତି।
ହଁ କଟକ ହଁ କଟକରେ ଘର ବାଙ୍କି କଟକ।
ଆଛା ଆଛା।
ଆପଣଙ୍କ ଘର କୋଉଠି?
ଆମର ବାଲେଶ୍ଵର ଆ ଆପଣ ବାଙ୍କିରେ ତ ଚର୍ଚିକାଙ୍କର ହଉଛୁ ଆପଣ ଯାଆନ୍ତି ନା?
ଆମ ଘରଠୁ କିଛି ଦୂରରେ ଦି ତିନି କିଲୋମିଟର ଆଗ
ଓହୋ ପୁରା ପାଖରେ।
ହଁ ହଁ ପୁରା ପାଖରେ ହଁ ଆସନ୍ତୁ ବଢିଆ ଜାଗା।
ହଁ ଶୁଣିଛି ବାକି ତ କେବେ ଯାଇନାହିଁ ଚଚିଙ୍ଗାଙ୍କ କଥ
ବଢିଆ ଜାଗା ବାଙ୍କି ଆଉ। ତାପରେ ଖାଲି କଣ ମାଆ ଚର୍ଚ୍ଚକେ ଅଛନ୍ତି ବହୁତ ଜିନିଷ ଅଛି ଏଠି। ଆ ମୋର ଅଂଶୁପା ହ୍ରଦ ଅଛି, ଦେଖିବେ।
ହୁଁ ଚିଲିକା।
ଚିଲିକା ନୁହଁ ଚିଲିକା ଏପଟେ ନୁହଁ ଚିଲିକା ବାଲୁଗାଁ ପଟ ନା ଏପଟେ ନୁହଁ ଆମର ଟି ବ୍ରିଜ୍ ଯୋଉ କୁହନ୍ତି। ବୈଦେଶ୍ଵର ବାଙ୍କିରେ ଅଛି, ଟି ବ୍ରିଜ ସେଇ ବ୍ରିଜଟା ଏମିତି ଟି ପରିକା। ସେଠି ସେଠି ମହାଦେବ ଅଛନ୍ତି ସିଂଘନାଥ ମହାଦେବ ଅଛନ୍ତି। ତାପରେ ଆମର ଗୋଟେ ଯେମିତି ଆମର ଜ ଜଟଣୀରେ ଅଛି ଗୋଟେ ୱାଣ୍ଡରଲା ୱାଟର୍ ପାର୍କ। ଏଠି ବି ଗୋଟେ ଅଂଶୁପା ପାଖରେ ଗୋଟେ ୱାଟର ପାର୍କ ଅଛି, ଅଂଶୁପାରେ
ଏବେ ତ ୱାଣ୍ଡ୍ରଲା ଚାଲ ବାଲେଶ୍ଵରରେ ବି ହେଇଗଲାଣି ୱାଣ୍ଡ୍ରଲା ଏବେ ଚାରିଆଡେ ଏ ପାରଗୁଡ଼ା ପେପର ଚାଲେ, ହଁ
ଏଠି ବି ଅଛି, ମାନେ ତେଣୁ ଏଠି ବହୁତ ଜିନିଷ ଅ ଏଠି ଥରେ ଆସନ୍ତୁ ବୁଲାବୁଲି କରିବେ।
ନିହାତି ନିହାତି।
ଆଉ ରୋଷେଇ ସରିଲାଣି?
ନାଇଁ ରୋଷେଇ ରୁଟି କରିବି, ଝିଅ କୁ ଟିକେ ଦେଖୁଥିଲି ପଢାପଢି ଦେଖୁଥିଲି। ଆ ଓହ।
ଓ ହୋ ହ।
ହଁ ଆପଣଙ୍କର କଣ, ମାନେ ଛୁ-ଛୁଆମାନେ ପାଠ ପଢୁଛନ୍ତି?
ନା ହଁ ମୋ ଝିଅ ପାଠ ପଢ଼ୁଛି ଯେ ଆସିନି ସେ ଟିୟୁସନ ଯାଇଛି।
ଉଁ କଉ କ୍ଲାସ ହେଲାକି ଝିଅର? ଆଛା ମୋ ଝିଅର ସେଭେନ୍‌ ହେଲା।
ହଁ ମୋର ଝିଅଟା ଦଶ ପୁରିକି ଏଗାର ସ ନାଇଁ ନାଇଁ ଶିଶୁ ମନ୍ଦିର ନୁହଁ, ସେ ଗୋଟେ ବିବେକାନନ୍ଦ ପବ୍ଲିକ୍ ସ୍କୁଲ ବୋଲି ଗୋଟେ ଜାଗା ପଢୁଛି।
ଆଛା ଆଛା।
ଆଉ ସିଏ ଆଉ ପୁଅଟେ ଅଛି ଛୋଟ ଦେଢ ବର୍ଷର।
ଆଛା।
ଆଉ ସେ ଟିକେ ମୋ ଶାଶୁଙ୍କ ପାଖରେ ଅଛନ୍ତି।
ହୁଁ।
ବାକି ମୁଁ ରୋଷେଇ ସାରିକି ଏବେ ଆସିଲି ଆଉ ଆଜି ତ ଗୁରୁବାର ସାଧା ଗୋଟେ ମି-ମିକ୍ସ ତରକାରୀ କରିଦେଇଛି ଟିକେ ଆଉ ରୁଟି।
ଆଛା ହଁ ରୁଟି ଟା ହଉଛି ଆମର ସୁଷମ ଖାଦ୍ୟ, ରାତିରେ ମୁଁ ପ୍ରତେକ ଦିନ ମୋ ଛୋଟ ଟେ ବେଳୁ ହିଁ ମୋର ରାତିରେ ରୁଟି
ନାଇଁ ମୁଁ ରୁଟି ମୁଁ ବି ଛୋଟ ଛୋଟବେଳୁ ରୁଟି ଖାଏ କିନ୍ତୁ ଏବେ ଟିକେ ଯେଉଁ ଗରମ ହେଉଥିଲା ମୁଁ ରାତିରେ ଟିକେ ବେଳେ ବଳେ ଗୋଟେ ଗୋଟେ ଦିନ ବହୁ ପଖାଳ ଖାଇ ଏ ଆଉ ମାନେ ଏ ହଁ ବହୁତ ଗରମ, ଆଉ କିନ୍ତୁ ଯୋଉ
ତା କଥାରେ ଏଥର ପଖାଳ ଖାଉଛି।
ବାର ଅମାବାସ୍ୟା, ସଂକ୍ରାନ୍ତି, ରାତିରେ ମୁଁ ଖାଏନି। ରୁଟି ମାନେ ଯେମିତି ହେଲେ ରୁଟି ଟା ସେଇ ରାତିରେ ଖାନ୍‌ ଖାଏନି। ଗୁରୁବାର, ଅମାବାସ୍ୟା, ସଂକ୍ରାନ୍ତି, ପୂର୍ଣ୍ଣିମା ଏମିତି ଦିନ ଗୁଡାକରେ, ତାର ରାତି ରାତିରେ ମାନେ ରୁଟି ନିହାତି ରୁଟି ଖାଇବ ଆଉ ଭାତ ଖାଇନି।
ହୁଁ।
ପିଠା ପିଠା ହେଲେ ବି ଚଳିବ କିନ୍ତୁ ଭାତ ଜିନିଷ ଖାଇବିନି, ଆଉ ବାକି
କଣ କଣ ପିଠା ସବୁ ବନାନ୍ତି?
ହଁ ମତେ ବେଶୀ ପିଠା ଆସେନି କିନ୍ତୁ ପିଠା ଖାଇବାକୁ ଭଲ ଲାଗେ କିନ୍ତୁ ମତେ ଚକୁଳି ଆସେ, ଇଟିଲି ଆସେ ମଣ୍ଡା ପିଠା ଏମିତି ଆସେ ଅଳ୍ପ ବହୁତେ ଆଉ ସୁଜି କାକରା ଆସେ। ଆଉ ଏମିତି ଯୋଉ ଆରିସା ପିଠା ମୁଁ ଆସିନି ମୋ ଶାଶୁ କରନ୍ତି।
ମୁଁ ବି ସେ ଆରିସା ପିଠା ମୁଁ ମାନେ ଜାଣିଛି ପ୍ରସେସ୍ ପାଇଁ କିଛି କରିବା ଲାଗି ଡର ଲାଗେ ଯୋଉ ତାର ପାଗଟା ନୁହ ନା ସେଇ ହଁ। ହଁ ଟିକେ ଏପଟ ସେପଟ ହେଇଗଲେ ସବୁ ବିଗଡି ଯିବ ନାଇଁ କି?
ଏଟା ଟିକେ ଗୁଡ ଆରିଶାରେ ଯୋଉଟା
ଗୁଡ ଆରିସା ଟିକେ ଭାଗ ମାପ ଜଦି ଏପଟ ସେପଟ ହେଲା ଯେ ସେ ପିଠାଗୁଡ଼ାକ ସବୁ ଫାଟିକି ସବୁ ଯିବ।
ସବୁ ଯିବ, ସେଇଥିପାଇଁ ମୁଁ ବି ସେ ସାହସ କରିପାରେନି କରିବା ପାଇଁ କା।
ହଁ।
ଆରିସା ପିଠା ଖାଇବା ପାଇଁ ମତେ ବହୁତ୍ ବଢିଆ ଲାଗେ।
ହଁ ଆରିସା ଭଲ ଲାଗେ ରାଶି ଦିଆହଇଥିବ ଉପରେ, ଭାରି ଭଲ ଲାଗେ କିନ୍ତୁ ମତେ କରି ଆସିିନି ଏବେ ଵି। ବିରୁ ରଜରେ ହେଇଥିଲା ପୋଡ଼ପିଠା କିନ୍ତୁ ସେଇଟା ବିଁ ଶେଷ। ଥିଲେ, ଏଇଟା ବି ଏତେ ମୋତେ ଆସେନି ମୁଁ ଖାଲି ଖାଇଛି। ଖାଇବା କଥା ବରା, ଦହିବରା ଏଇଗୁଡା ଆସିବ। ଯୋଉଟା ଆମର ଚଳଣି ଆଉ ହଁ।
ଘର ପା ଘର ବରା ବନାନ୍ତି?
ହଁ, ଘରେ ବରା ବି ବନାହୁଏ ଦହିବରା ବି ବନାହୁଏ।
ଆଚ୍ଛା, ବରା କେମିତି ବନାନ୍ତି?
ପ୍ରାୟ ବିରି ତ ଆମର ବିରି ବାଟିକି।
ହଁ ମାନେ କେତେ, ମାନେ ଧର। ଆମେ ଚାଉଳଟା ଅଧିକା ପଡେ ନା ବିରିଟା ଅଧିକା ପଡେ?
ଚାଉଳ ପଡେନି ବରାରେ ମୁଁ ପକାଏନି ଚାଉଳ ବରା ଅଲଗା ବନା ହୁଏ ସେଠ୍ ଟା, ଚାଉଳ ବରା ଯେଉଟା। ସେଇଟା ଟିକେ ମୁସମସିଆ ଲାଗିବ ମୁଡ଼ିମୁଡ଼ିଆ ହେବ ସିଏଟା ଅଲଗା ଆମ ଘରେ ପ୍ରାୟ ବିରି ବର।। ଖାଲି ବିରି ଆଉ ବିରି ବଟା ହେଇକି। ତାହେଲେ ସେଥିରେ ସୁଜି ପଡେ, ସୁଜି ପଡିବ। ତାପରେ ପିଆଜ ଟିକେ ରସୁଣ ଅଦାର ଛେଚା। ଟିକେ ଗୋଟା ଜିରା, ଆଉ ଯାହାକୁ ଛୋଟ ପିଲା ଆମ ଘରେ ଅଛନ୍ତି ତାଙ୍କ ସେ ଲଙ୍କା ଆମର ପକ୍କା ହୁଏନି ବୃସଙ୍ଗ ପତ୍ର ନା ନା ଗୁଣ୍ଡଲଙ୍କା ନୁହେଁ। କଞ୍ଚା ଲଙ୍କା ଆମେ କଣ କରୁନା ଗୋଟା ଛାଣିଦେଉ ଯିଏ। ବରାରେ ଲଗେଇି ଖାଇବେ, କାହିଁକିନା ମୋ ଝିଅଟା ଛୋଟ ଅଛି। ପକେଇ ଦେଲେ ତାଙ୍କ ପାଟିରେ ଆସିବ। ନହଲେ ଲଙ୍କା କାଟିକି ପକେଇଲେ ଭଲ ଲାଗିବ ଛୋଟ ଛୋଟ କରି କାଟିକି ପକେଇକି। ଚପ୍ କରିକି କାଟି ପକେଇଲେ, ଆଉ ପିଆଜ ଟିକେ ଅଧିକା। ଟିକେ ଭଲରେ ତାକୁ ଫେଣ୍ଟିବେ ଭଲରେ ଯେମିତି ଆମର ବଡି। ପକେଇଲା ହେଲେ ଭଲରେ ଫେଣ୍ଟିଲା ହଁ ଫେଣ୍ଟିଲେ ଟିକେ ଧଳା ପୁରା ହୁଏ। କିନ୍ତୁ ବରାକୁ ଯେତେ ଫେଣ୍ଟିବେ ସେତେ ସେଟା ନରମ ହେବ ନହେଲେ ପୁରା ହାର୍ଡ଼ ହେଇଯିବ ଯେ, ଚୋବେେଇଲା ବେଳକୁ ଇଏ ହେବ ସେ ଏତେ ନରମ ହେବ ଆଉ ଭଲ ଲାଗିବ, ଉପରଟା ମାନେ ମୁସମୂସିଆ ଲାଗିବ ଭିତରଟା ପୁରା ନରମ ଲାଗିଵ ତା ପରେ ଆପଣ ଭଲରେ ଘାଣ୍ଟି ଦେଲାପରେ ସାଂଗେ ସାଂଗେ ବେଶୀ ସମୟ ରଖିବା ଦରକାର ନାହିଁ ନହେଲେ ସୁଜିଟା ପୁରା ସୁଜିଟା କଣ ହୁଏକି ପାଣି ଟାଣିକି ପୁରା ଫୁଲି ଯାଏ, ହଁ। ସୁଜିଟା ସେଥିପାଇଁ ବେଶୀ ସମୟ ଦରକାର ନାହିଁ ରଖିବା, ଆରାମସେ ଆପଣ ଛାଣିବେ।
ଫେ ସେଇ ଫେଣ୍ଟ। ରେ ତ ତାର ମାନେ
ହଁ ଫେଣ୍ଟାରେ ହିଁ ସେ ସବୁ ମିଶିଯିବ ଭଲରେ ଫେଣ୍ଟିବା ଦରକାର ତାକୁ। ଆଉ, ତା ସାଙ୍ଗରେ ଆପଣ କିଛି ବି ଲଗେଇକି ଖାଇବା କୌଣସି ଚଟନୀ ବି ବନେଇ ପାରିବେ ଆପଣ ଧନିଆ ପୋଦିନା ସବୁ ମିଶାଇକି ଚଟଣି ବି ବନେଇକି ଲଗେଇ ଖାଇପାରିବେ ଘୁଗୁନି ବି ଖାଇପାରିବେ। ଆମେ ତ ସେମିତି ବି ଆମ ଘରେ ଖାଇଦିଅନ୍ତି ଖାଲି କଞ୍ଚା ଲଙ୍କା, ପିଆଜ ଏମିତି କରିକି ଖାଇ ଯେମିତି ଦୋକାନରେ ସବୁ ଖାଆନ୍ତି ବିଟ୍ ଲୁଣ ସବୁ ପକେଇକି। ହଁ ଏପଟେ ତ କଟକ ସାଇଟ୍ ରେ ଦହି ବରା ବରା ବହୁତ ଭଲ ପାଆନ୍ତି ଲୋକ। ତାଙ୍କର-ସ-ସକାଳ ହେଲେ ଦହିବରା ବାଲା କୋଉଠି କିଛି ଦେଖିବେ ଖୋଜିବେ
ଆମେ ତ ମାର୍କେଟ କିଣିକି ଆଉ ଘରେ କେବେ ବନ ଉନି। ନିହାତି-ଭ-ମାନେ ଆପଣ ଯେମିତି କହିଲେ ମୁଁ ନିହାତି ଥରେ ବନେଇବି ବହୁତ ଇଜି ମାନେ ଡର ଲାଗେ
ଚାଉଳ ବରା ଅଲଗା ଚାଉଳ ବରା ସେଟା ଅଲଗା ସେଇଟା ଛୋଟଛୋଟ ପକୁଡ଼ି ଟାଇପ୍ ର ଛାଣିଲେ ଭଲ ଲାଗେ କିନ୍ତୁ ଏ ବରା ଟିକେ ତମେ ବଡ ଛାଣି ପାରିବ କିନ୍ତୁ ଚାଉଳ ବରା ଛୋଟ ଛୋଟ ପ ପକୁଡ଼ି ପରିକା ଛାଣିଲେ ହିଁ ସେଟା କୁଡ଼କୁଡ଼ କୁଡ଼କୁଡ଼ ଲାଗିବ ଚାଉଳଟା କିନ୍ତୁ ବିରି ବରାଟା ସବୁଠୁ ପ୍ରସିଦ୍ଧ ହେଲା ବିରି ବରା।
ହଁ କଟକ ମାନେ ତ ବିରିବରା
ବିରିବରା ହଁ ବିରିବରା ଥରେ ବନାନ୍ତୁ ହଁ ବିରିିବରା ଏମିତି ବନାନ୍ତି ବିରିିବରା ଥନେ ବନାନ୍ତୁ ଥରେ ଖାଇଲେ ପା ପାଟି ରୁ ଛାଡିବନି।
ଆମ ତ ତ ଶୁଣିକି ନାହିଁ ଲୋଭ ହେଲାନି ଖାଇବା ପାଇଁ।
ଦହିବରା ବି ସେମିତି ଖାଲି ଆପଣ ସେଥିରେ ଜିରା ପକେଇ ପାରିବେ ଗୋଟା ଜିରା କିନ୍ତୁ ଖାଲି ଅଦା ରସୁଣ ଯେଉଁ ଛେଚାଟା ପିଆଜଟାକୁ ଛାଡ଼ିଦେବେ ବାକି ଯେମିତି ହିଁ ଛାଣି ଦେଇ ତାକୁ ପ୍ରଥମେ ଲୁଣ ଉଷୁମ ପାଣିରେ ଟିକେ ଲୁଣ ପକେଇ ଗୋଟେ ଜାଗାରେ ରଖିଦେଇଥିବେ। ଛାଣିବେ ତ ଡାଇରେକ୍ଟ ସେ ଯୋଉ ପାଣି ରେ ପକେଇବେ ଲୁଣ ପାଣି ଯୋଉ ସେଇଥିରେ ପକେଇବେ କାହିଁକି ନା ଦହିିବରା ଟା ସେଇ ଲୁଣ ଲୁଣ ଭିଡିବ ଏକେରେ ଅଲଣା ଲାଗି
ଓହ ଛାଣି ଦେଇକି ସେ ଲୁଣ ପାଣିରେ ରଖି ପକେଇ ଦେବା ପାଇଁ ପଡିବ।
ନଖ ଉଷୁମ ଆଉ ଲୁଣ ପଡ଼ିଥିବ ସେଥିରେ ଆଉ ସେଥିରେ ପକେଇଦେଲେ ତା ଭିତରଟା ନରମ ହେବ ଦହିବରାଟା କାହିଁକିନା ଦହିବରାଟା ନରମ ହୁଏ ହାର୍ଡ଼ ରୁହେନି। ତ ସିଏ ତା ଦେହରେ ପକେଇ ଦେଲେ ତା ସହିତ ଲୁଣ ପକାଏ ଏଥିପାଇଁ ଯେ ଭି
ନାଇଁ ଏଇଟା ଗୋଟେ ନୂଆ ଜିନିଷ କହିଲେ ଯେ ଲୁଣ ପାଣିରେ ପଡେ
ହଁ ଲୁଣପାଣିରେ ପକେଇକି କିଛି ସମୟ ପକାନ୍ତି ମନେ ଥରେ ଛାଣୀ ଧର ଗୋଟେ ଥରରେ ଆମେ ପାଞ୍ଚ ଛଅଟା ବରା ଛାଣିଲେ ସେଟା ପକେଇ ଦବ ପୁଣି ଆଉଥରେ ଯୋଉ ପାଞ୍ଚ ଛଟା ହଁ ନେକ୍ସଟ୍ ଯେତେବେଳେ ଆଣିବ ସେଇଟାକୁ ଟିକେ ଦି ହାତରେ ଟି କି ହାଲ ପ୍ରେସ୍ କରିବେ ବେସି ପ୍ରେସ୍ କରିଦେଲେ ଏଟା ଫାଟିଯିବ ନା ଭାଙ୍ଗିଯିବ କାଇଁ ନା ପାଣିରେ ପଡିଲା ପରେ ଏଟା ନରମ ଟିକେ ହେଇଯିବ। ତ ହାଲକା ହାତରେ ଦି ହାତରେ ତାକୁ ଚାପିକି ମାନେ ଏକ୍ସଟ୍ରା ପାଣି ଟା ମୁଁ ବାହାର କରି ଦିଏଇ।
ଆଚ୍ଛା ଆଚ୍ଛା।
ଦହି ଉଁ-ଉଁ-ଯୋଉଠି ରଖା ହେଇଥିବ ଦହି ଗୋଟେ ଜାଗାରେ ରଖା ହେଇଥିବ ନା। ପୁଣି ଦହି ପାଣି କରିକି ଯୋଉଟା ତ ସେଥିରେ ପକେଇ ଦେବେ ସେଇଟା ବରା ଟାକୁ। ପୁଣି ବାକି ଯୋଉଟା ଛାଣିବେ ପୁଣି ସେଇ ପାଣିରେ ପକେଇବେ। ହାଲୋ। ହ୍ୟାଲୋ ହଁ ଆପଣ ଜାଣିଲେ ମୁ କେମିତି କହିଲି ତ ସମିତି କରିବେ ତ ସବୁ ବରା ଲାଷ୍ଟକୁ ସବୁ ଯାକ ଦହି ପାଣିରେ ରହିବ ଆଉ
ଆପଣଙ୍କ ପାଖରୁ ରେସିପି ବିଷୟରେ ବି ହେଲା କି ବହୁତ ଭଲ ଲାଗିଲା।
ହୁଁ ହଁ ବାଏ ହଁ ହଁ ହଁ ହଁ ନିଶ୍ଚୟ ନିଶ୍ଚୟ ଆହୁରି ଇ ହଁ ଆହୁରି ବହୁତ ବଢିଆ।